ହାଲୋ।
ହାଲୋ। କଣ କରୁଚ?
ଏଇ ବସିଚି ଆପଣ?
ଛାତ ଉପରେ?
ନାଇଁ ରୁମୁରେ ହୁଁ।
ମୁଁବି ବସିଛି ଏମିତି ରୁମ୍ ରେ କିଛି କାମ ନାହିଁ।
ତମେ ଆଉ କଣ ଦେଖ ମାନେ କଣ ଦେଖିବା ପାଇଁ ଭଲ ଲାଗେ?
ରିଲିସ୍ ଦେଖିବା ପାଇଁ ଭଲ ଲାଗେ।
ବଢିଆ ବଢିଆ ଆଉ
ଆଉ କିଛି ନୁହଁ।
ରିଲ୍ସ୍ କରିବା ପାଇ?
ହଁ ଭଲ ଲାଗେ କି ତୁ ପୋଷ୍ଟ କରେନି ହାଇଲାଇଟ୍ ମାନେ ଷ୍ଟୋରି ରଖିକି ହାଇଲାଇଟ୍ ରଖିଦିଏ।
ଓହୋ ରିଲ୍ସ ବନାଉ କିନ୍ତୁ ସେଇଟା ରହିଯାଏ।
ହଁ ନା। ଫଟୋହେରିକା ପୋଷ୍ଟ କରେ ରିଲ୍ସ୍ ପୋଷ୍ଟ କରେନି।
ଆଚ୍ଛା ଆଚ୍ଛା।
ଆପଣଙ୍କୁ?
ମୋତେ। ମତେ ମତେ ଡ୍ରଇଂ କରିବାକୁ ଭଲ ଲାଗେ। ଗୀତ ଗାଇବା ଭଲ ଲାଗେ ହଁ।
ହଁ ଏତେ ସାରା କ୍ରିଏଟିଭ୍ ଜିନିଷ ଆସେ।
କାଲି ଦିଟାହିଁ କହିଚି ଆକୁତ କହି ନାହିଁ।
ଡ୍ରଇଂ ଆଉ କଣ?
ଡ୍ରଇଂ ଆଉ ଗୀତ ଗାଇବା।
ଗୀତ ଗାଇବା ପାଇଁ ଭଏସରୁ ସେଇଲାଗି ଜଣା ପଡ଼ୁଚି।
କେମତି ଭଏସରୁ କେମିତି ଜଣା ପଡୁଛି?
ଭଏସଟା ମାନେ ପୁରା ପୁରା ମେଚର୍ ଭଏସ୍ ପୁରା ମାନେ କହିବାକୁ ଗଲେ କଣ କୁହନ୍ତି ମାନେ ହଁ ୟୁ ମାନେ କିଛିବି ଗୋଟେ ବଡ଼ ପ୍ଲାଟଫର୍ମରେ ଯେମତି ଗୋଟେ ଜିନି ଷକୁ ପୋଟ୍ରି କରନ୍ତି ପୁରା ସେମିତି ଭଏସ୍।
ଓ ମାଇ ଗଡ୍। ତାରିଫ୍ କରିଦଉଛ ଆଉ ମୁଁ ମୁଁ ମାନେ ଡାଇଜେଷ୍ଟ କରିପାରୁନି।
ନାଇଁ ନାଇଁ ସେଟାତ ତମର ଟେଲେଣ୍ଟନା ତମେ କାହିଁକି ଡାଇଜେଷ୍ଟ କରିପାରିବନି।
ଆଉ।
ହଁ ମୋତେବି ଡ୍ରଇଂ ଆସେ ସେ କିନ୍ତୁ ମତେ ଏତେବି ଆସେନି ସ୍କୁଲ୍ ଟାଇମରେ ଆସୁଥିଲା ଆଉ ଏବେ ମୁ କରିନି।
ତମେ ଗାଁରେ ରୁହେ କହିଲନା ତ ମତେ ମାନେ ଲାଗିଲା ଯେ ମାନେ ଗାଁ କହିଲେ ସେ ଯୋଉ ଆମେ ଛୋଟ ବେଳେ ଯୋଉ ଚିତ୍ର ବନଉଥିଲେ ସିନେରୀ ମାନେ ଏମିତି ଦିଟା ପାହାଡ଼ ଥିବ ସେ ଭି ମଝିରୁ ଗୋଟେ ହା ହା ହଁ ତ ମୋ ମୋ ମନରେ ମାନେ ସେଇଟା ଆସିଗଲା ହଠାତ୍।
ଓହୋ। ଆପଣ ତାହେଲେ ଗାଁ ଜୀବନଟା ବଞ୍ଚି ନାହାନ୍ତିନା?
ନାଇଁ।
କିଛି ନାହିଁ ସେମିତି ସବୁ। ଏମତି କିଛି ଆମ ଗାଁରେତ ସେମିତି କିଛି ଖାସିଅତ ନାହିଁ ସତ କଥା।
ଅଛି ଗୋଟେ ଜାଗା ଅଛି ଯୋଉଠି ନଈ ଅଛି ଗୋଟେ ବଡ଼ ପଡ଼ିଆ ଅଛି ଆଉ ମନ୍ଦିର ଅଛି। ସେଇ ଜାଗାଟା ବହୁତ୍ ମୋର ପସନ୍ଦ ପାହାଡ଼ ନାହିଁ।
ପାହାଡ଼ ନାଇଁ ନା ପାହାଡ଼ ଗୋଟେ ରଖିଦବାକି?
ପାହାଡ଼ ଏରିଆ ବହୁତ୍ ପସନ୍ଦ ମୁଁ ଯେବେ ବାଲେଶ୍ୱରରେ ରହୁଥି ଥିଲି ନୀଳଗିରି ସାଇଟ୍ ସେପଟ ଏରିଆକୁ ଗଲେ ଇଚ୍ଛା ହୁଏ ମୁଁ ଏଇଠି ରହିଯିବି।
ମୋ ସାଙ୍ଗମାନେ ଚିଡ଼େଇବେ କହିବେ ତୁଗୋଟେ କାମ୍ କରତୁ ଭାଲୁ ଆଉ ହାତୀ ମାନଙ୍କ ସହିତ ରହ ଆମେ ଚାଲୁ ଏଇଠୁ
ମୁଁ ଦେଖିଥିଲିକି ମାନେ ଝିଅ ମାନଙ୍କୁ ପଚରା ଯାଏଯେ ତମକୁ ମାନେ ପାହାଡ଼ ଅଞ୍ଚଳ ପ୍ରତିକା ପସନ୍ଦନା ଏଯୋଉ କଣ କୁହନ୍ତି ତାକୁ ହଁ ସିବିଚ୍ ସେଟା ବହୁତ୍ ବେଶୀ ପସନ୍ଦ ମୁଁ ଦେଖିଚି କେତେ ଜଣ ମାନେ ଅଧିକା ଇଏ କହନ୍ତି ସିବିଜ୍ କହନ୍ତି। ତମେ କେମିତି ପାହାଡ଼ ପସନ୍ଦ କରୁଚ ଟିକେ କୁହ?
ନାଇଁ ମୋର ପାହାଡ଼ ପସନ୍ଦ।
କାହିଁକି?
ମତେ ଏଇଥିପାଇଁ ସିବିଚ୍ ପସନ୍ଦ ମତେ ପାଣିକୁ ଡର ଲାଗେ।
ଓ -ହୋ -ହୋ ଆଉ ଉପର -ଉପର ଡର ଲାଗେନିନା ପାହାଡ଼କୁ?
ନାଇଁ ଉପରୁ ମାନେ ନଜରଟା ପୁରା ମତେ ପୁରା ସିନେମାଟି
କିଛି ଦିନ ଆଗରୁ ଶୁଣିବାକୁ ପାଇଥିଲିଯେ ପାହାଡ଼କୁୁ ଯୋଉ ଝିଅ ମାନେ ଯିବା ପାଇଁ ପସନ୍ଦ କରନ୍ତି ତାଙ୍କ ସହିତ ଯିବନି।
ହାଏ ମୁଁ ଏତେବି ଖରାପ୍ ନୁହଁ।
ତ ମୁଁ ଆଶା କରିବି ତମେ ଏକାହିଁ ବୁଲିବାକୁ ଯିବ?
ହଁ ଦିଟା ଭିତରୁ ତମକୁ କଉଟା ପସନ୍ଦ ସରି ଆପଣଙ୍କୁ?
ନାଇଁ ତମକୁ କହିଲେ ଚଳିବ ଏତେ ରେସପେକ୍ଟ୍ କଣ କରିବିରେ ମୁଁ। ଆପଣଙ୍କୁ କହିଦେଲା ବଳକୁ ମତେ ଲାଗୁଚି ମୁଁ ଅଙ୍କଲ୍ -ଅଙ୍କଲ୍ ଭଳିଆ।
ହଉଚି ତାହେଲେ ତମେ କହିବି।
ହଁ ତମେ କହିଦେବା ଆପଣଙ୍କୁ କହିଲେ ମାନେ ମତେ ଲାଗୁଚି ମୁଁ ଦି ଚାରିଟା ଛୁଆର ବା
ନାହିଁ -ନାହିଁ ହିଁ- ହିଁ- ହିଁ।
ଓ ତମକୁ କଣ ପସନ୍ଦ୍ ମାନେ କୋଉ ଜାଗା ସିବିଚ୍ ନା ପାହାଡ଼? ନା ଝରଣା?
ମତେ ମତେ ମାନେ ଟିକେ ମାନେ ଥଣ୍ଡା ଏରିଆ ପସନ୍ଦ୍। ଗରମ୍ ଅଞ୍ଚଳ ନୁହେଁ। ଥଣ୍ଡା ଏରିଆ ମାନେ ମନ୍- ମନାଲି ହେଲା ଏ ସବୁ ଏରିଆ। ହଁ।
ନାଇଁ ମୋ ଅକାତ୍ ବାହାରେ ଏସବୁ।
ହେଇଚି।
ହିଁ- ହିଁ -ହିଁ ମନାଲି।
ହଁ ମାନେ ମନାଲି ହେଇଗଲା ତାପରେ ହିମାଚଳ ପ୍ର ଦେଶର ଯୋଉ ଅଛି ସେ ସେଇ ପିଆ ଗୁଡା ମୋର ବହୁତ୍ ପସନ୍ଦ୍ ଯିବାର ଅଛି କେବେ ଯାଇପାରୁନି। ସବୁବେଳେ ପ୍ଲାନିଂ ହଉଚି କିନ୍ତୁ ଯାଇ ହଉନି।
ଜନ୍ମ କରିଦେଲି ଭୁଲ୍ ରେ କୋରିଆ ରେ ଜନ୍ମ କରିବାର ଥିଲା ସେଠି ସବୁବେଳେ ସ୍ନୋଫଲ୍।
କୋରିଆ ଭାରି ପସନ୍ଦ୍ ଆସିଯାଇଚି ବୋଧେ ଆଉ କୋରିଆ ପସନ୍ଦ ହେଇଚି ନା କୋରିଆ ଲୋକ।
ନାଇଁ କୋରିଆ ଲୋକ ଲୋକମାନେ ମୁଁ ଡ୍ରାମା ରେ ଯୋଉ ମାନଙ୍କୁ ଦେଖେ ସେଇମାନେ ପସନ୍ଦ୍। ଆଉ ବାକି ରିଏଲ ଲାଇଫ୍ ରେ ତ ସେଗୁଡା
ମୁଁ ତ ଦେଖେ ଯେ ମୁଁ ଚିହ୍ନି ପାରେନି ମାନେ ମତେ ହିରୋ, ଭିଲିଆନ୍ ସମସ୍ତେ ଏକା ଲାଗନ୍ତି ହିରୋଇନ୍ ସବୁ ଏକା ଲାଗନ୍ତି। କନଫ୍ୟୁଜ୍ ହେଇଯାଏ ମୁଁ ପୁରା।
ସେମାନେ ଟିକେ ସେମ ସେମ ଦେଖିବାକୁ।
ହଁ ସେମ ସେମ କିନ୍ତୁ ଝିଅ ମାନେ ଜାଣିଜାନ୍ତି ଝିଅ ମାନେ କେମିତି ଚିହ୍ନି ପକାନ୍ତି ମୁଁ ଜାଣିପାରେନି। ସେମ୍ ସେଇ -ସେଇ ସେମ୍ ମାନେ ଯୋଉ ଯଦି ମନେକର ଗୋଟେ ସିରିଜ୍ ଚାଲୁଚି ଜଣେ ମାନେ ମୁଁ ଦେଖୁଥିବି ଆଉ ଜଣେ ମୋ ସହିତ ଝିଅ ମନେକର ଦେଖୁଚି ସେ ଝିଅ ସମସ୍ତଙ୍କୁ ଚିହ୍ନି ପକେଇବ। କିନ୍ତୁ ମୁଁ -ମୁଁ ଖାଲି ଭାବୁଥିବି କି ଇଏ ତ ଏବେ ଆସିଥିଲା ପୁଣି ଇଏ ପୁଣି କେମିତି ଆସିଲା। ଆରେ ୟାର ବହୁତ କନଫ୍ୟୁଜନ ହେଇଯାଏ। ଆଉ ଝିଅ ମାନଙ୍କୁ ତାଙ୍କ ନାଁ ବି ମନେ ରହେ ମନେ ଥାଏ ସମର। ୟାର୍।
ମନ ଧ୍ୟାନ ଦେଇକି ଦେଖନ୍ତି ନା ସେଇ ଲାଗି।
ହୁଁ।
ଆଚ୍ଛା ତାହେଲେ ଏମି ଜାଗା ବୁଲିବାକୁ ପସନ୍ଦ ନା।
ହଁ ଆଉ ମତେ ଏମତି ଭିଡ ଭିଡ ଏରିଆ ଭଲ ଲାଗେନି। ଏମିତି ଯାତ୍ରା ହେଲା ଏସବୁ ଭଲ ଲାଗେନି। ମତେ ଇଚ୍ଛା କି ମାନେ ଯୋଉ ଯୋଉ ଯୁଆଡେ ବି ବୁଲିବାକୁ ଯିବି ମାନେ ଟିକେ ଖାଲି ଥାଉ। ଟିକେ ଭଲ ଲାଗିବ। ପାହାଡ଼ ହଉ
ମତେ ଟିକେ ନେଚର ଜାଗା ବହୁତ ପସନ୍ଦ ମୁଁ ଯେବେ ବି ମୋ ସାଙ୍ଗ ମାନଙ୍କର କିଛି ବୁଲିବା ପ୍ଲାନିଂ ହୁଏ ଯଦି କିଛି ମେଳା ବି ପଡିଥାଏ
ହଁ।
ତ ସେ ମେଳା ଟା ଯେମିତି ଭିଡ ନଥିବା ଦରକାର। ଯେମିତି ବାଣିଜ୍ୟ ମେଳା ହେଇଗଲା କି ପଲିଶ୍ରୀ ଏଇ ସବୁ ମେଳା ଚଳିବ ବା କି ଯୋଉ କାଳୀ ପୂଜା ଦଶ ଏସବୁ ମତେ
ଅହ ମତେ ବି ମ ତେ ପସନ୍ଦ ନୁହଁ ଅଧିକ ଭିଡ ହେଲେ ଭଲ ଲାଗେନାଇଁ ଠେଲା ପେଲା ହଉଥିବେ ଆଉ କିଛି ଦେଖି ହଉନଥିବ। ମିନା ବଜାରରେ ବି ଏମିତି ଆମ ଆମ ପା ଘର ପାଖରେ ମେନା ବଜାର ଲାଗେ ଯେ
ହୁଁ ହୁଁ।
ପ୍ରାୟ ସବୁ ବର୍ଷ ଲାଗେ କିନ୍ତୁ ମୁଁ ଯାଏନି ଏମିତି ଦେଖିବା ପାଇଁ। କଲେ ଭଲ ଲାଗେନି ଧୂଳି ଇ ଧୂଳି ବହୁତ ହେଇଯାଏ ଆଉ
ହୁଁ।
ହୁଁ।
ଆପଣଙ୍କ ଯୋଉ ସମ୍ବଲପୁରରେ ଘର ସେଟା ଗାଁ ରେ ନା ଟାଉନ ରେ।
ସେଟା ଟାଉନ।
ଆପଣ ତାଲେ ଗାଁ ଦେଖି ନାହାନ୍ତି କେବେ।
ନାଇଁ ଗାଁ ଟିକେ ଦେଖି ପାରିଲିନି କେବେ। ହେଁ ହେଁ। ସତରେ ମୁଁ କେବେ ଗାଁ ଦେଖିପାରିଲେ ନି ମାନେ ମତେ ଗାଁ ଗାଁ ଭାବିଲେ ମୁଁ ଖାଲି ଯଉ ୟୁଟ୍ୟୁବରେ ଏସବୁ ଭିଡିଓ ଗୁଡାକ ଦେଖେ ଗାଁ ଗୁଡା। ଗାଁ ଦେ ଖିଛି ମାନେ ଏମତି ଟିକେ ଜୀବନ ଯାପନ ଟିକେ କରିବିନି ଅଧିକା ଦିନ।
ହୁଁ ହୁଁ। ନାଇଁ ମୁଁ ଦିଟାରେ ରହିଛି ଦିଟା ଯାକରେ ଚଳିପାରିବି‌।
ଗାଁ ଜୀବନ ଭଲ ନା ସହର ଜୀବନ ଭଲ ଭଲ ତମ ହିସାବରେ।
ମୋ ହିସାବରେ ସହର‌। ମାନେ ଗାଁ ବାକି ଏବେକା ଗାଁ ନୁହଁ ଆଗରୁ ଯେମିତି ଗାଁ ଥିଲା ସେଇଟା ଠିକ୍ ଥିଲା ଏବେକା ଗାଁ ର ପରିବେଶ ବହୁତ ଖରାପ ହେଇଗଲାଣି‌। ହଁ ମୁଁ ଏବେକା ୟୁରୁ ଦେଖିକି କହିବି କି ହୁଁ ଟାଉନ ଭଲ ସେଟା ବି ଖରାପ କିନ୍ତୁ ପାଠ ପଢିବା କ୍ଷେତ୍ରରେ ଟାଉନ ଭଲ।
ଟାଉନ ଭଲ ହଁ ଟାଉନ ରେ କଣ କି ମାନେ ତମେ ଯାହା ବି କରିବ କେହି ତମକୁ ମାନେ ଜଜ୍ କରିବେନି ଆଉ ତମେ ଆରାମରେ କରିପାରିବ କିନ୍ତୁ ଗାଁ ରେ କିଛି ବି କରିବା ପାଇଁ ଚାହିଁବ
ଗାଁ ଗୋଟେ ପକ୍ଷରୁ ଭଲ ଆଫେକ୍ସନ ସ୍ନେହ ମମତା ଏ ସବୁ ମାନେ ପାଖ ପଡୋଶୀଙ୍କ ଠାରୁ ମିଳେ ସେଇଟା ଗୋଟେ ଭଲ ଲାଗେ। ସେଇଟା କେତେବେଳେ ଭଲ ଲାଗେ, ନା ଜଣେ କନଷ୍ଟାଣ୍ଟ ମୁଁ ଯଦି ପୁରା ଜନ୍ମରୁ ଏଇ ଗାଁରୁ ଏତେ ବାଟ ଯାଏ ରହିି ଥାନ୍ତି।
ହୁଁ।
ତ ସେଟା ମେ ବି ମିଳେଇ ନଥାନ୍ତା, ମୁଁ ଜାଣିନି ମୁଁ ବାହାରେ ରହିଲି, ପୁଣି ଆସିଲି ଯୋଉ ମତେ ଲାଗେ, ସେଇଟା ମତେ ମିଳେ। ଆଉ, ମୁଁ ଦେଖିଛି ଯୋଉମାନେ ପୁରା କନଷ୍ଟାଣ୍ଟ ଛୋଟରୁ ରହିଛନ୍ତି, ତ ତାଙ୍କର ସବୁ ଜିନିଷ ସେମାନଙ୍କୁ ଆ ଆଖିକୁ ଦେଖାଯାଏ ନା। ତ ସେମାନଙ୍କର ଖରାପ ଜିନିଷକୁ ବି ବହୁତ ଖରାପ ଓେୟ ରେ ଜଜ୍ କରିଦିଅନ୍ତି, ଭଲ ଜିନିଷ ଟାକୁ ଏତେ ଜଜ୍ କରନ୍ତି ନି। ତ, ସେଇଟା ଟିକେ ମାଇଣ୍ଡ ସେଟ୍, ଟିକେ ଲୋକମାନଙ୍କର ଟିକେ ଆଉ।
ହଁ, ମାଇଣ୍ଡ ସେଟ ହେଇ, ସେଇଟା ପରା ମାନେ
ହଁ।
ଟିକେ ଛୋଟ ଛୋଟ ବିଚାର ଥାଏ ଆଉ, ଛୋଟ ଛୋଟ ଜିନିଷରେ ବି ଝଗଡା କରନ୍ତି। ଆରର୍ଗୁମେଣ୍ଟ କରନ୍ତି ଏଇଗୁଡା ଭଲ ଲାଗେ ନା ଟିକେ।
ହୁଁ। ଆଉ ନହେଲେ କିଛି ନୁହଁ ଆଉ ମସ୍ତ ସବୁ ଭଲ।
ସବୁ ବଢିଆ।
ହୁଁ।
ଆଉ କେତେ ମିନିଟ ହେଇଛି।
ଦଶ ମିନିଟ ତେର ସେକଣ୍ଡ, ଚଉଦ ସେକେଣ୍ଡ।
ଓହୋ। ଆଉ କଣ କୁହ।
ହଁ।
ଏବେ କଣ କରୁଛ ଘରେ?
ଏବେ କଣ କରୁଛି, ବସିଛି, ଖାଉଛି, ପିଉଛି। ଏଇ କାମ କରୁଛି।
ହଁ, ସିରିଏସ ଦେଖୁଛ ନା।
ଆଉ କ୍ଲାସ ମୁଁ ମୋର ସାତଟା, ସାଢେ ସାତଟା ଟାଇମ୍ ରେ କ୍ଲାସ କରିବି ବିଏଡ କ୍ଲାସ ଅନଲାଇନ୍।
ଓହୋ, ହ, ହଁ ବି ଏଡ ପ୍ରିପାରେସନ୍ କରୁଛ ହଁ ଲେକଚର ସିପ ଲେକଚର୍ ସିପ କରିବାର ଅଛି ନା ଟିଚର ସିପ ନା ଅଲଗା କିଛି। ବଢିଆ ହେଇଯିବ ଆଉ।
ଜାଣିନି।
ହେଁ ଏବେ ତ ପୋଷ୍ଟିଙ୍ଗ ବହୁତ କମ ବାହାରୁଛି, କିନ୍ତୁ ପିଲାମାନେ ଟିଚର ସିପ ରେ ଲେକ୍ଚର୍ ସିପ ରେ ପିଲାମାନେ ପାଇକ
କମ୍ପିଟେଟିଭ ପାଇଁ ବି ପଢିବି, ମୁଁ ଗୋଟେ ଆଡେ ମନ ଦେବିନି ମାନେ ମୁଁ ଭାବିଥିଲି ମତେ କାଲି ମୋ ବାପା କହିଲେ ଘରେ ଓଟିଇଟି ବହି ହେରିକା ପଡିଛି ତୁ ପଢୁନୁ। ଆଉ। କଣ, ମୋତେ କ ଟିକେ, ମୁଁ ଟିକେ ଲେଟ ରେ ଉଠେନା ଟିକେ ଅଳସୁଆ ଟା। ତୁ ଉଠେ ଜଲଦି, ତୁ ପାଠ ପଢ ଆଉ। ଆର ଆଇ, ଫା ରାଇ ଏକଯାମ ଗୁଡା ବାହାରୁଛି ଦେ, ମୁଁ କହିଲି ବାପା ମୁଁ ଗୋଟେ ଆଡେ ଯାଇଛି ତ, ମୁଁ ଆଡେ ସେଆଡେ ଦେବିନି, କହିଲି ନା ସେମିତି ନୁହଁ ତୁ ଟ୍ରାଏ କରିଦେ। ଲକ୍ ବି ବେଳେ ବେଳେ ସାଥ ଦେଇଦିଏ ନା।
ହଁ, ଠିକ କହୁଛ। ମୁଁ ତ ଗଭରନମେଣ୍ଟ ଜବ୍ କେବେ - କ୍ଲିଅର କରିପାରିଲିନି ନାହିଁ, ସବୁ ଦିନ ଆଇ ଟି ସେକ୍ଟରରେ ରହିଗଲି। ଆଇଟି ସେକ୍ଟରରେ ମାନେ ଷ୍ଟେବଲ୍ ହେଇଗଲି ବୋଲିକି ଆଉ
ଆଇଟି ସେକ୍ଟର, ମୋର ମାନେ, ମାନେ ଇଚ୍ଛା ଥିଲା ବହୁତ। ମୋର ପ୍ଲସ ଟୁ ରେ ଆଇଟି ଥିଲା।
ମୁଁ ଆଇଟି ସେକ୍ଟରରେ ଅଛି ସଫ୍ଟୱୟାର ଇଞ୍ଜିନିୟର
ୱା ମୋର ଇଛା ଥିଲା ବାକି ମୁଁ ଆର୍ଟସ ପିଲା ତ ସେଠିକୁ ଯାଇ ପାରିଲିନି ସବୁ।
ତମେ ବଡ ବଡ ଅଫିସର ହବ।
ମୋର ସ ପ୍ରାୟ ରିଲେଟିଭ ମାନେ ପିଇସି ମାଙ୍କ ପୁଅ।